ହୁଁ କଣ କରୁଚୁ?
ଭା ଭାତ ବାଡୁଛି ଖାଇବି ବୋଲି।
ଓହୋ କଣ ରୋଷେଇ ହେଇଛି ଆଜି?
ଆଳୁ ବଡ଼ି ଭଜା।
ଓହୋ।
ଟ୍ୟୁସନ ରୁ ଆସିକି ହାଲିଆ ଲାଗିଲା ଯେ ଖାଇ ନାହିଁ କି ଗାଧେଇ ନାହିଁ ଶୋଇ ପଡିଥିଲେ ଏବେ କଣ ଗୋଟେ ପନ୍ଦରରେ ଉଠିଲି ଆଉ ଗାଧେଇଲି ଆଉ ଖାଉଛି।
ଓହୋ ବିିନି କଣ କରୁଛି?
ସୁଇଚି।
ଓହୋ।
ଗାଧେଇନି ଆଜିତ।
ଗାଧେଇନି ସିଏ?
ଉଁ ଉ!
ଛ
ସେ ଟିଉସନ ଯାଇଥିଲା ଆଇଲା ଯେମତି ଭୋକ ଲାଗୁ ଥିଲା ତ ଖାଇଲା ଭାତ ଆଉ
ଓହୋ ଖାଇକି ଶୋଇ ପଡିଛି।
ହୁଁ ଗାଦ ନାଇଁ
ଓହୋ ଆଉ କୁଆଡେ ଯିବୁ?
କୁଆଡେ ନାଇଁ ସନ୍ଧ୍ୟାରେ କମ୍ପୁଟର କ୍ଲାସ ଯିବି ବାର ନା। ହୁଁ
ହଁ।
ବେ ସେ ସୁ ସଫା କରଥିଲେ ଆ ଆଜି ବର୍ଷା କେତେବେଳେ ଆଇଛି ଯେ ଭିଜିଗଲା। ଆ
ଓହୋ। ହଁ।
କଣ ଖାଇଲୁ?
କଣ ଭାତ ଭାତ ନାହିଁ ବିରିୟାନୀ କରିଥିଲୁ।
ବଢ଼ିଆ।
ହଁ।
ନିଯେ ବନେଇଥିଲେ?
ହଁ ହଁ।
ଚିକେନ କି ଭେଜ୍?
ଭେଜ।
ଟିଉସନ୍।
ଟ୍ୟୁସନ ଯାଇନି ସନ୍ଧ୍ୟାରେ ଯିବି।
ସ୍କୁଲ ଛୁଟି ଥିଲା ସକାଳୁ ପଳେଇଥାନ୍ତ ନହେଲେ।
ମୁଁ ତ ପର ରାତିରେ ଭଲରେ ନିଦ ହଉନି। ଆଉ ସକାଳେ ଶୋଇପଡୁଛି ମୁଁ ଉଠି ପାରୁନି ଆଉ।
ମୁଁ ଉଠି ପାରୁନା, ମତେ କାନ୍ଦ କାନ୍ଦ ଲାଗୁଛି ତଥାପ ମୁଁ ଯାଉଛି ବାଧ୍ୟ ହେଇକିରି। ପଇସା ଦରକାର ବୋଲି।
ହଁ କଣ କରିବା ଆଉ, ପଇସା ପାଇଁ ତ ସବୁ ଆଉ।
ମୋର ଟାଇମ ଥିଲା କେମିତି ଶୁଉଥିଲି ଦଶଟା ଯାକ, ଏବେ ଯେ ସକାଳୁ ଉଠିକି ଯିବାକୁ ପଡ଼ୁଛି।
ହଁ, ସେମିତି ତ ହଉଛି ଆଉ। ଆଉ। କଣ?
ଏଠି ବାହାଘର ସରିଲା ସିନା, କାଇଁ? ପଢ଼ାପୁଢ଼ି ହୁଅନ୍ତୁ।ନିଦ ନ ହାଲିଆ ହାଲିଆ ଲାଗୁଛି ଖାଲି।
ହାଲିଆ ଲାଗୁଚି, ପଢିଲେ ସିନା ହବ।
ନିଦ ତ ଲାଗୁଚି ମତେ।
ହଁ ପଢିଲେ। ଜୀବନରେ କଣ ଗୁଡ଼ିଏ କରିପାରିବା, ନ ପଢ଼ିଲେ ଆଉ କଣ ହେବ। ଖାଲିରେ ରହିବା।
ଏଇଠି ନା ବାହାଘର ହଉଥିଲା, ଗୀତ ଲଗଉଥିଲେ ଆଜି ସବୁ ସରିଲାଣି, ସେ ଆଜି ଗୀତ ଲଗଉ ବିଜାର ଲାଗୁଚି ମତେ।
ଓହୋ, ହଁ ଲଗଉଛନ୍ତି ଆଉ।
ହୁଁ।
ଖାଲିରେ ଲଗେଇଥିବେ।
ଘରୁକୁ କେବେ ଯିବୁ?
ଘରୁକୁ, ହଁ ଯିବି କେବେ ଗୋଟେ। ହଁ।
ରଥରେ?
ନାଇଁ ରଥଯାତ୍ରା ଆଉ ଗାଁରେ କଣ ହଉଛି ।ଏଇଠି ହିଁ ତ ହଉଛି ଆଉ। ହଁ।
ଆମ ଗାଁରେ ହଉଚି।
ହଁ। ନାଇଁ ପାଖାପାଖି ବଜାରରେ ହଉଛି ଯେ, ଆଉ ଗାଁରୁ କିଏ ବଜାରକୁ ଦେଖି ଯାଉଛି। ଏଇଠି ତ ହଉଛି ଆଉ ଏଇଠି ହିଁ ଦେଖି ଦଉଚୁ।
ହଁ।
ଆ ରଥ ଟ ଟାଣି ଯାଉଛ ନା ନାଇଁ?
କେତେ ପିଲା ଥାଉଚନ୍ତି, ମତେ ଡର ଲାଗୁଛି।
ହଁ, ସେଇଟା ତ ପୁରା ଦଳାଚକଟା ହେଇଯାଉଛନ୍ତି। କଣ ଆଉ ଟାଣିଯିବ ନା? ହଁ।
ଏଇ ରୁମରେ କଣ ହଉଛି ଜାଣିଚୁ? ଏଠି ଗୋଟେ ମା ପାଖରେ ମଣ୍ଡପ ଅଛି କି ନାଇଁ?
ହଁ।
ସେ ମଣ୍ଡପ୍ ରେ ଏଇନେ ଭଲସେ ପୂଜା ଫୂଜା କରବେ ନାହିଁ ବୋଲି ନାଇ
ହଁ।
ରାତରେ ପାଉଁଜି ଶବ୍ଦ ଗିନି ଶବ୍ଦ ଶୁଭୁଛି।
ହୁଁ ଓହୋ ସେମିତି କି।
ସେ ମଣ୍ଡପ ପାଖରେ ଏକା ଆମର ରୁମ।
ଓହୋ ତମକୁ ଶୁଭାଯାଉଛି।
ପାଉଁଜି ଶବ୍ଦ ଶୁଣିଛୁ ଆମେ କେତେଥର।
ହଁ କି।
ହୁଁ। ଆମେ ଜାଣିନଥିଲୁ କଣ ଭୂତ ଭୂତ ହେଇଥିବନା କଣ ବୋଲି ଭାବୁଥିଲୁ। ତାପରେ ଭାବିଲୁ ଘର ନୂଆଟା କି ନାଇ। ଭଲସେ ପୂଜାଫୂଜା କରିନାହାନ୍ତି ନା କଣ ବୋଲି ଭାବୁଥିଲୁ ତାପରେ ସେ ଆଣ୍ଟିକୁ କହିଲୁ ଏମିତି ସେମିତି ହଉଛି ଆଂଟି ପାଉଁଜି ଶୁବାଯାଉଛି ଏଗାରଟା ବାରଟା ରାତି ହେଲେ ଡର ଲାଗୁଛି କିଛି ନାହିଁଲୋ ଉଠୁ ଠାକୁରଟା। କିଛି କରବ ନାହିଁ ଖାଲି ପୂଜା ନ କଲେ ସେଠି କେମିତି ହୁଏ। ପାଉଁଜି ଶବ୍ଦ ଶୁଭା ଯେ ଆଉ ଗିନି ଶବ୍ଦ ଶୁଭାଯାଏ ବୋଲି
ଓହୋ ସେ ଯୋଉ ନୃସିଂହନାଥ ମନ୍ଦିର ପାଖରେ କି?
ନାଇଁ ନାଇଁ ନାଇଁ ସେଇଟା ତ ଜିରିଙ୍ଗ ପୋଡା ହେଲାଣି ଆହୁରି ଆଗକୁ ଗୋପାଳ ସାହି।
ଗୋପାଳେଶ୍ୱରୀ କୋଉ ମନ୍ଦିର?
ଏଇ ସାହି ଭିତରେ ଗୋଟେ ଅଛି ମନପଟେ, କଣ ଲୋ କେଇଆଣି
ଓହୋ କଣ କରିବୁ ଆଉ ଆଗକୁ ଭାବିଛୁ
ଜାଣିପାରୁନି, ଚୁଟି ଦେଖ?
ହଁ
ଏଲ, ଏଲ, ବିି, କରବାକୁ ଇଚ୍ଛା ।
ସେଇଟା ପାଇଁ ପଇସା ଦରକାର ହଉଛି ପରା।
ହୁଁ ହେଟା ପାଇଁ ତ
ଏତେ ଘରେ ମୁଁ ଜଣେ ନାଇଁ ଯେ ମାଧ କରିବି।
ହଁ ସେଇଟା ବି ସତ କଥା।
ମତେ ବି ଇଛା ଥିଲା କରିବା ପାଇଁ କି, କାହିଁ ଆଉ
ପଇସା ଫଇସା କଣ ଥିଲେ ତ କରିବ?
ହଁ
ବାଧରୁ କେତେବେଳେ ଉଠିଲୁ?
ପରେ
ବଢ଼ିଆ ।
ଆଠଟା ପରେ ଉଠିଲି, ଗଲି ସବୁ ନିତ୍ୟ କର୍ମ ସାରିଲି। ରେ, ଆସିକି ଟିକେ ବଜାର ଯାଇଥିଲୁ । ସବୁ ପନିପରିବା କଣ କଣ ସବୁ ସାମାନ ନେଇଗଲୁ ହୁଁ ତାପରେ ଯାଇକି କିରାନ୍ ଦୋକାନ ରେ କିଣିଲୁ, ପୁଣି ପରିବା କିଣିଲୁ । ପୋଟଳ, ଆଳୁ, ପିଆଜ, ଲଙ୍କା, ଗାଜର
ହଉ
ହୁଁ ସେମିତି ହେଇକି, ଦହିବରା ଟିକେ ଖାଇଲୁ, ଦହିବରା ଖାଇକି ଘରକୁ ଆସିଲୁ ।
ହଁ
ହୁଁ ଘରକୁ ଆସିଥିଲୁ, ତାପରେ ଏମିତି ହିଁ ହଁ ମୋବାଇଲ ଦେଖିଲୁ, ଦିଦି ବିରିୟାନୀ ବନେଇଲା ବନେଇ ସାରିକି, ମୁଁ ଗାଧେଇ ଗଲି, ଗାଧେଇଲି ତାପରେ ଆସିଲି, ଆସିକି ସବୁ ଖାଇଲୁ, ଖାଇକି ଟିକେ ଗଡୁଥିଲି। ତାପରେ ମୁଁ ଫୋନ କରିଛି ଆଉ
ବିରିୟାନୀ ଚାଉଳ କେତେ ନେଲା?
ବିରିୟାନୀ ଚାଉଳ କିଲୋ ଅଛି ଦେଢଶହ ଟଙ୍କା । ଏ ସରି, ଦେଢଶହ କହୁଛି ଶହେ କୋଡ଼ିଏ ଟଙ୍କା ।
ଓହୋ କେଇ ଆଣଲୋ--?
ହଁ କୁହ କୁହ?
ମୁଁ ଭାବୁଛି ଏବେ, ଭିଜି ପକେଇଥିଲେ ଭଲ ହେଇଥାନ୍ତା ବୋଲି
ଆ ହୁଁ। ପିଜି କରିଥାନ୍ତ?
କୁଆଡ଼େ କିଛି ନହେଲେ ବି କଣ ଖାଲି ଟାରେ ବର୍ଷେ ରହିବୁ ନା।
ହଁଅଂ।
ସେଟା ପାଇମା।
ହଁଅଂ ଏଇଟା ତ କଣ କରିବା ଆଉ ଏମିତି ତ ହଉଛି ଆଉ। ମେଘୁଆ ପାଗ କରିଥିଲା ପୁଣି ଆଉଥରେ ଖରା ହଉଛି। ହଉ ହଁ ହଉ ହଉ ରଖୁଛି ତାହେଲେ।
ମୁଁ କଲ୍ କରୁଚି।
ହଁ ହଁ।